ମାଡ଼ାମ ଆଉ ପୂର୍ବ କଲ ଟା ଆପଣ କଣ। ନମସ୍କାର ପୂର୍ବ କଲଟା କଟି ଯାଇଥିଲା। ହ ସମୟ ଶେଷ ହେଇଯାଇଥିଲା। କୁହନ୍ତୁ ଏବେ ଆଉ ଆପଣ ପୁରା ଆଉ କଣ କଣ ଆଉ ସେଇ ଶୋଇକିି ଉଠିକି ବସିଛି ଟିକେ ଆଉ। ସେ ଆପଣ ଜାଣିଛନ୍ତି ପିମ୍ପୁଡି ର ଆଖି ଅଛି କି ନାଇଁ।
ପିମ୍ପୁଡିର ହଁ ତାର ଦୁଇଟି ଆଖି ଅଛି ପରା।
ନାହିଁ ପିମ୍ପୁଡ଼ି ର ଆଖି ନାହିଁ।
ନାହିଁ। ଆଉ ତା ଆଗରେ ଯୋଉ ଦି ଟା କଳା କଳା ଥାଏ ସେଇଟା କଣ?
ନାଇଁ ଆପଣ କେବେ ଧରିକି ଦେଖିଛନ୍ତି ତା ଆଗରେ କଳା କଳା ଆ -
ଧରିଲେ ତ ମାଡମ୍ ମତେ ତ ସେ କାମୁଡିଦବ। ନହେଲେ ମୁଁ ତ ଧରିଲେ ସିଏ ତ ମରିଯିବ।
ନାଇଁ ପିମ୍ପୁଡି ର ଆଖି ନହିଁ। ନାଇଁ ଏଇଟା ମୁଁ ଜାଣିଛି ମାନେ ମୁଁ ଶୁଣିଥିଲି ବି ପଢ଼ିଥିଲି। ପିମ୍ପୁଡି଼ ର ଆଖି ନାହିଁ ବି ପିମ୍ପୁଡ଼ି ମାନଙ୍କର ହିଁ ଆଖି ନାହିଁ।
ମୁ ପଚାରିଲି ଜନ୍ଦାର ଆଖି ଅଛି କି?
ନାଇଁ ସେମାନଙ୍କର ଆଖି ନାହିଁ କାହାର ବି ଆଖି ନାହିଁ।
ଆଚ୍ଛା। ଆପଣ ଏତେ କଥା ଜାଣିଛନ୍ତି ଆଉ-
ପିମ୍ପୁଡି଼ ମାନଙ୍କର ଆଖି ନାହିଁ ବୁଝିଲେ। କାହିଁକି କହିଲେ ପିମ୍ପୁଡି଼ ଯେତେବେଳେ ମାନେ ଚିନି ଫିନି ଯୋଉ ଲାଗିଗଲେ ଧାଡ଼ି ଧାଡ଼ି ହେଇକି ପିମ୍ପୁଡ଼ି ମାନଙ୍କର ନିଜର ଗୋଟେ ବାସ୍ନା ଅଛି ହେଲା।
ଆଚ୍ଛା।
ଅ ତ ସିଏ ଯେତେବେଳେ ହଁ ନା ତାଙ୍କ ଦେହର ଗୋଟେ ବାସ୍ନା ଅଛି ତ ସେ ହୁଁ ସେ କଣ ହୁଏ ନା ଯେତେବେଳେ ମାନେ ଗୋଟେ ପିମ୍ପୁଡ଼ି ଯାଇକି ଚିନି ଟା ଖୋଜି ଦେଇକି ଆଣିଥିବ। ତ ସେଇ ସିଏ ଯୋଉ ଧାଡ଼ିରେ ଯାଇଥିବ ସେଇ ଧାଡ଼ିରେ ଦେଖିେବେ ଅଲଗା ପିମ୍ପୁଡି ମାନେ ପଛେ ପଛେ ପଛେ ପଛେ।
ଆଉ ଆପଣଙ୍କୁ ବାହାରେ ସବୁ ଲୋ ଲୋକଙ୍କର ସେବା ଯତ୍ନ କରିବାକୁ ଭଲ ଲାଗେ।
ହଁ ଯୋଉ ଅନାଥ ଆଶ୍ରମ କ କଥା କହୁଛନ୍ତି କି ନା
ଘରେ ଆମର ଗୋମାତା ମାନେ ହୁଅନ୍ତୁ ବା ଏମିତି ବି ବାହାରେ ବି ଯୋଉ ଓ ପିଲାମାନେ ବି ବୁଲୁଛନ୍ତି ଏମିତି କିଛି ବି
ସେମିତି କେବେ କିଛି କରିନି କିନ୍ତୁ ଏଇ ଯୋଉ ପିଲାମାନେେ ଭୁଲୁ ନାହାନ୍ତି କି? ସେମାନେ ଚାହିଁଲେ ବି ନିଜେ କାମ କରିକି ଇଏ କରିପାରିବେ କିନ୍ତୁ ନାଇଁ ତାଙ୍କୁ ଗୋଟେ ସୁବିଧା ମିଳିଯାଇଛି।
ହଁ ସେମାନେ ତାଙ୍କ ପରିସ୍ଥିତି ପାଇଁ ବି ସେମାନେ ମାଗୁଛନ୍ତି ଚାହିଁଲେ ବି କାମ କରିପାରିବେ କିନ୍ତୁ କରୁନାହାନ୍ତି କଣ ପାଇଁ ସେମାନେ? ସେମତି କିଛି ତାଙ୍କର କରିପାରୁନଥିବେ କି ତାଙ୍କର କିଛି ସେମିତି କିଛି ପ୍ରୋବ୍ଲେମ୍ ଥିବ ନା ଜଣେ ଜାଣି ଜାଣି ତ ଚାହିଁବନି ବସିକି ଏମିତି କରିବା ପାଇଁ।
ତାଙ୍କର ନୁହେଁ କଣ ପାଇଁ ଚାହିଁଲେ ସବୁ କିଛି ହେଇପାରିବ।
ହେଇପାରେ ତାଙ୍କର ବି କିଛି ପ୍ରୋବ୍ଲେମ୍ ଥିବ ଆମେ ତ ଜାଣି ନାହାନ୍ତି। ଆମେ ତ ସବୁ କ୍ଷେତ୍ରରେ ରହୁନାହାନ୍ତି ଦେଖି ବି ପାରୁନାହାନ୍ତି ଆମେ ଦେଖୁଥିବା ଜିନିଷ ବି ସତ ହଉନି। ତ ଆମେ ଜାଣିବା କେମିତି? ତ କୋଉଟା ମିଛ କୋଉଟା ତାଙ୍କର କିଛି ବି ଭିତରୁ କି କିଛି ବି ପ୍ରୋବ୍ଲେମ୍ ଥିବ ତାଙ୍କର ଯୋଉ ଫଳରେ କି ସେମାନେ କାମ କରିବାର ସାହସ ତାଙ୍କ ପାଖରେ ନଥିବ। ଆଜିକାଲି ସମସ୍ତେ ବି କାମ ବି କରିପାରନ୍ତିନି ନା ତ ବାଧ୍ୟ ହେଇକି ଏଇ ରାସ୍ତାକୁ ବାଛନ୍ତି। ଆଉ ଜଣେ ଜଣେ ବି ଆପଣଙ୍କ କହିବା କଥାରେ ଜାଣି ଶୁଣି ବି ଜଣେ ଜଣେ ବି କାମ କରି ମାନେ କରିପାରନ୍ତି କିନ୍ତୁ କରନ୍ତିନି।
ନା ନା ଅଛନ୍ତି ଅଛନ୍ତି ଆପଣ କହୁଛନ୍ତି ନା ନାଇଁ ଅଛନ୍ତି ସମସ୍ତେ ସମସ୍ତ ପରିସ୍ଥିତି ନେଇ ଯାଉଛନ୍ତି ଆଉ
ହଁ ବହୁତ୍ ଅଛନ୍ତି। ଆଉ ମନ୍ଦିର ଫନ୍ଦିର ଯାଆନ୍ତି ଆପଣ?
ହଁ ମନ୍ଦିର ଯାଏ। ଆପଣ କୋଉ କୋଉ ହୁଁ ସେମିତି ମତେ ମୁଁ ସେମିତି କହିପାରିନି ଏମିତି ଠାକୁର ତ ଠାକୁର ଆଉ। କୋଉ ଠାକୁର ହୁଅୁ ଆପଣ ଗୋଟେ
ମୋର ତ ସେଇ ବଡ ଠାକୁର କଳା ଠାକୁର ଜଗନ୍ନାଥ ମୋର ସବୁ କିଛି ଦୁନିଆରେ ସବୁ ଠାକୁର ଆମର ସବୁ କିଛି ବାକି ଆମର ଜଗନ୍ନାଥ ତ ହଉଛନ୍ତି ଚକାଡୋଳା।
ଆଉ ପୁରୀ ଯାଆନ୍ତି ବୁଲି?
ହଁ ବହୁତ ଯାଏ ପୁରୀ। ପୁରୀ ତ ମୁଁ ଚାହେ ପୁରୀରେ ଯଦି ବି ମତେ କିଛି ବି ଗୋଟେ ଜଗନ୍ନାଥଙ୍କର କିଛି ବି ଗୋଟେ କାମ ମିଳେ ମୁଁ ଖୁସି ଖୁସିରେ ତାକୁ ଜୀବନ ସାରା ତାକୁ ମୁଁ କରିବାକୁ ଚାହିଁବି। କିଛି ବି ଗୋଟେ କିଛି ବି ଗୋଟେ କାମ ହେଲେ
ବାହା ହେଇ ପକାନ୍ତୁ ସେଇପଟେ।
ବାହା ସେଟା ତ ହଉଛି ସେଇ ଜଗାର ଇଚ୍ଛା ଜଗା କୋଉଠି ନେଇକି କାହାକୁ ପକେଇବ କାହା ସା ରେ ଛିଡା କରିବ ସେଇଟା ସେଇ ଜଗାର ହିଁ ଇଚ୍ଛା ବାକି ମୋର ତ ବହୁତ ଇଚ୍ଛା ମୁଁ କରେ କିମ୍ବା ନ କରେ ବାକି ଜଗା ସହିତ ଜଗ ର କିଛି କିଛି ନା କିଛି ଗୋଟେ କାମରେ ମୁଁ ରହିଯିବା ପାଇଁ ଚାହେଁ ଯେମିତିକି ତା ପାଖରେ ସବୁବେଳେ ତାର ଗୋଟେ ଦାସୀଟେ ହେଇ ରହିବା ପାଇଁ ମୁଁ ଚାହେଁ ବାକି ସେତିକି ତ ଜଗା ରହିଛ ବି ଉଁ
ସମୁଦ୍ର ବେଳାଭୂମି?
ବହୁତ ଭଲ ଲାଗେ ସମୁଦ୍ରର ସେଇ ଢେଉ ମାଡି ଆସୁଥିବା ତାର ଯୋଉ ସେଇ ଯୋଉ ର ମତେ ବହୁତ ଭଲ ଲାଗେ ଇଚ୍ଛା ହୁଏ ଇଚ୍ଛା ହୁଏ ସେ ମୁଁ ବସିକି ଜୀବନର ସବୁ ଦୁଃଖ ଦଃଖ ସୁଖ ସବୁ ଭୁଲିଯିବି ବାସ୍ ସେଇଠି ହିଁ ବସିଥିବି ବାସ୍ ଏଇଆ ସେଠି ଲ ଲୋକ ବହୁତ ରହୁଛନ୍ତି ଲୋକ କେହି ନଥିବେ ବା ସମୁଦ୍ର ଥିବ ମୁଁ ଥିବି
ତ ଆପଣ ଅଲଗାଡ ବି ମାନେ ସେଇଟା ସମୁଦ୍ର ମାନେ ଫାଷ୍ଟରେ ରହୁଛି ତ ସେଇଠି ସବୁ ଲୋକ ମାଳିଆଉ ମାନେ ସମସ୍ତେ ସେଇଠି ହିଁ ରହିଯାଉଛନ୍ତି ଆପଣ ଯାଇପାରିବେ ମାନେ ଅଲଗା ବି ଆଡେ ଯାଇପାରିବେ ଭେନିଲାି ଆଉ ଗୋଲଡେନ ଅଛି ସେପଟେ ମାନେ ଲୋକ ଏତେ ନଥାନ୍ତି ଆ ବହୁତ ଭଲ ଲାଗେ ସେପଟ ବସିବା ପାଇଁ ପା ଶାନ୍ତ ପରିବେଶ ଏଇଟା ଯେହେତୁ ମାନେ
ଆଜିକା ଦୁନିଆରେ ଯେତେ ଚେଷ୍ଟା କଲେ ବି ଏକୁଟିଆ ବି ଯାଇ କୋଉଠି ବସି ହଉଛି ଏକୁଟିଆ ପାଇଲେ ଲୋକ ମଉକାଉଠି ଉଠେଇ ଦଉଛନ୍ତି ସେଥିପାଇଁ ଜନ ଗହଳି
ଏତେ ବି ଏଟିଆ ନଥିବେ ଲୋକ ଥିବେ କିନ୍ତୁ
ଆଜିିକା ହଁ ସେଇଟା ତ ସମସ୍ତେ ଚାହାନ୍ତି କୋଉଠି ଗୋଟେ ଶାନ୍ତ ସରଳ ମାନେ ପରିବେଶରେ ରହିବା ପାଇଁ କିନ୍ତୁ ଏକୁଟିଆ ବି ରହିବାକୁ ବି ଆଜିକା ଦୁନିଆରେ ଭୟ ଲାଗୁଛି। ସବୁ ସେଇ ଜଗା ରଇଛା ଜଗା ଯାହା ଚାହିଁବ ସବୁ ସେୟାବ ଜଗା ହାତରେ ସବୁଡୋରି।
ଯାହା ହବା କଥା ହଉଛି ଆଉ।
ହୁଁ ସେଟା ତ ସତ କଥା ଆଉ ଆପଣଙ୍କର ଜୀବନର ଲକ୍ଷ୍ୟ କଣ?
ଲକ୍ଷ ଲକ୍ଷ ଅଛି ଆଉ ସେଟା ମୁଁ ରଖିଛି ଲକ୍ଷ ପୂରଣ ହେଲେ କହିବି ଆଉ।
ଆଚ୍ଛା।
ଏଇଯ ତ କିଛି କରିନି ଦେଖାଯଏ କେବେ କଣ ସୁଯୋଗ ମିଳିବ ଯଦି କରିବା ଚେଷ୍ଟା ଚାଲି ଚି ଦେଖିବା ଆଉ କଣ କେତେ ବାଟେ ଯାଉଛି ଆଉ ଆପଣ?
ମୋର ତ ବହୁତ ଇଚଛା ସେଇ ଜଗା ପାଖରେ ମୋର ସବୁ କିଛି କର୍ତ୍ତବ୍ୟ କରିବା ପାଇଁ ଆଉ ଲୋକଙ୍କ ପାଇଁ ବହୁତ କିଛି କରିବା ପାଇଁ ବହୁତ ଇଚଛା। କ ପଶୁ ସମସ୍ତଙ୍କ ପାଇଁ ମତେ କରିବା ପାଇଁ ବହୁତ ଇଚଛା ଅଛି। ବାକି କେବେ କରିପାରିନି କିନ୍ତୁ ବହୁତ ମୋର ଇଚ୍ଛା ଅଛି। ଜୀବନରେ କେବ୍ ନିହାତି ସେଟା ମୁଁ ଯାହା ହେଲେ ବି ଆଗ କରିବି ଠାକୁରଙ୍କ ପାଇଁ ଆଉ ଲୋକଙ୍କ ପାଇଁ ଆଉ ପଶୁମାନଙ୍କ ପାଇଁ ଯାହା ବି ମୋତେ ସୁଯୋଗ ମିଳିବ ମୁଁ ନିହାତି କରିବି।
ଆପଣଙ୍କୁ ପଶୁ ଭଲ ଲାଗେ ମାନେ କଉ ପଶୁ ଭଲ ଲାଗେ ଆପଣଙ୍କୁ?
ମତେ ସବୁ ଭଲ ଲାଗେ। ଗନ୍ତି କୁକୁର ବିଲେଇ ଗାଈ ସବୁ ଭଲ ଲାଗନ୍ତି। ବାକି ମତେ ଟିକେ ଡର ଲାଗେ ତାଙ୍କ ପାଖକୁ କୁ ଯିବା ପାଇଁ କିନ୍ତୁ ମତେ ବହୁତ ଭଲ ଲାଗନ୍ତି।
ଆପଣ କୁକୁର ରଖିଛନ୍ତି?
ନାଇଁ କୁକୁର ନାହାଁନ୍ତି କୁକୁର ବାକି ଆମ ଘରେ ସବୁ ଆସିକି ରୁହନ୍ତି। ସେଇ ଟାଇମ ରେ ମୁଁ ଦେଖେ କୁକୁର ମାନଙ୍କୁ।
ଆଉ ଆପଣଙ୍କୁ କଁ ଯଉ ଶୁଆ ଭଲ ଲାଗେନି ଶୁଆ?
ବହୁତ୍ ଭଲ ଲାଗେ ବହୁତ୍ ବହୁତ୍।
ଶୁଆ କେବେ ରଖିଛନ୍ତି ଘରେ ପାଳିଛନ୍ତି ନା ପାଳି ନାହାନ୍ତି। ରଖି ନାହାନ୍ତି କଣ ପକ୍ଷୀକି ଧରିକି ରଖିବେ ବାସ୍ ଦେଖିବାକୁ ଭଲ୍ ଲାଗେ।
ହୁଁ ତାକୁ ଦେଖିଆ ପାଇଁ ଭଲ ଲାଗେ ତାକୁ ପାକ୍ ପାଖରେ ରଖିଲେ ସେ ପିଞ୍ଚରାରେ ସିନା ରୁହେ କହିପାରେନି। ମତେ ଛାଡିଦିଅ ବୋଲି କିନ୍ତୁ ସେ ତମ ସହିତ ରହିଯାଏ। କିନ୍ତୁ ତାଙ୍କୁ ସବୁ ଉଡେଇ ଦବାକୁ ଉଡେଇ ଦେଲେ ସେମାନେ ଖୁସିରେ ବୁଲିବେ। କାଇଁନା ଆମେ ବି ଗୋଟେ ଘରେ ରେ ରହିଲେ ଆମକୁ ବି ପିଞ୍ଜରା ପରି ଲାଗେ ତାଙ୍କୁ ଆମେ ରଖିବା ଗୋଟେ ତାଙ୍କୁ ବି ସେମତି ଫିଲ୍ ହବ ନା ଆମେ ଯେମିତି ସିଏ ସେମିତି।
ହଁ ତାକୁ ଛାଡିବା ହିଁ ଆଉ ଆପଣ ଯଉ କଣ ସେ ଯଉ ବଣି ଫଣି ଯଉ ଆସି ଘର ଆଗରେ ସବୁ ବସନ୍ତି।
ମାନେ ଯଉ ତାଙ୍କର ଦେଖିବେ ଗଛ ମାନଙ୍କରେ ସେମାନେ ଛୁଆ ଦେଇଥିବେ। ଆଗରୁ ଦେଖିନାହାନ୍ତି ଛୋଟବେଳେ ଏବେ ତ ଏ
ହଁ ବହୁତ ଦେଖେ ଏବେ ତ ସବୁ ଗଛ ହିଁ ଲୋକ ରଖୁନାହାନ୍ତି ଗ ମିଛ ସବୁ ହାଣି ଦଉଛନ୍ତି ଆଉ ସେ ସବୁ ଦେଖିବା ବି ଆମେ ଆଉ କୋଉଠୁ। ଏବେ ଗଛ ହିଁ ଲୋକ ବେଶୀ ସେ ହାଣି ଦଉଛନ୍ତି ଆଜିକା ଦୁନିଆରେ ଲୋକ କହୁଛନ୍ତି ଗଛ ଲଗାଅ। କିନ୍ତୁ ବାକି ଗଛ ହିଁ ଲୋକ ହାଣି ଦଉଛନ୍ତି। ଜଙ୍ଗଲ ତ ସଫା କରିଦେଲେଣି ରାସ୍ତା ସବୁ ଜାଗାରେ କରିଦେଲେଣି।
ହଁ ସବୁଆଡେ ଜଙ୍ଗଲ ସଫା ହେଇଗଲେଣି ଆଉ ଜଙ୍ଗଲ
ଜଙ୍ଗଲ ଆଗରୁ ବହୁତ ଥିଲା ଆମର ଜଙ୍ଗଲ ଏରିଆ ହିଁ ବେଶୀ ଥିଲା। ବାକି ଏବେ ଜଙ୍ଗଲ ହିଁ ଆମେ ଆଉ ଦେଖିଆକୁ ପାଉନାହାନ୍ତି ଯାହା କାଟୁନ୍ ଷ୍ଟୋରି କାହାଣୀରେ ଦେଖ ଦେଖୁଚନ୍ତି ଜଙ୍ଗଲ ରିଏଲ୍ ଲାଇଫ୍ ରେ ଆଉ ଜଗ୍ ଜଙ୍ଗଲ ହିଁ ଦେଖିଆକୁ ମିଳୁନି।
ହେ ଯୋ ତୁ ହଁ ଜଙ୍ଗଲ ଆଉ କଣ। ଆପଣ ସେଥିପାଇଁ ଗଛ ଲଗାନ୍ତୁ ମୁଁ ବି ଗଛ ଲଗଉଛି ଆମେ ଗୋଟେ
ଲଗାନ୍ତୁ ପରିବେଶ କୁ ଯେତେ ପାରୁଛନ୍ତି ସେତେ ସୁନ୍ଦର କରନ୍ତୁ। ପରିବେଶ ସୁନ୍ଦର ରହିଲେ ଆମେ ବି ଭଲରେ ରହିବା ଖୁସିରେ ରହିବା। ଥିବା ଆମକୁ ବି ଶାନ୍ତି ମିଳିବ।
ଶାନ୍ତିରେ ତ ରହିବା ପାଇଁ ସମସ୍ତେ ଚାହାନ୍ତି ଆଉ। ଆଉ କଣ ଏଇତ ହଁ ଆପଣଙ୍କୁ ବର୍ଷା ହଉଥିଲା ଛାଡ଼ିଲାଣି? ବର୍ଷାରେ ଓଦା ହୁଅନ୍ତି?
ହଁ ସେମିତି ଓଦା ହେଇନି ସିଜିନ୍ ଚେଞ୍ଜ୍ ହଉଛି
ଆଜ୍ଞା।
ଆଚ୍ଛା।